ହ୍ୟାଲୋ।
ସାଙ୍ଗ କଣ କରୁଛୁ?
ହେଇ ବସିଥିଲି ଏଇଠି।
ଆଉ କଣ ଖବର ସଭ ମନେ ପକଉନୁ ଭୁଲି ଭାଲି ଗଲୁଣି।
ନାଇଁ ମ ଭୁଲିନି ଅଛି ତ ଆଉ ମୁଁ ଭାବୁଥିଲି ଲଗେଇବି ବୋଲି ତୁ ଲଗେଇଲୁ ଆଉ।
ଓ ହୋ
ଭାବୁଥିଲି ଲଗେଇବି ବୋଲି ତୁ ଲଗେଇଲୁ ଆଉ।
କଣ କରୁଥିଲୁ?
ଏ ବସିଥିଲି ଏଠି ଖାଇକି ଆସିକି ଆଉ।
କଣ୍ ଖାଇଛୁ?
ମୁଁ ଏ ସକାଳୁ ଏଇନା ଖାଇଥିଲି ଚାହା ଆଉ ବିସ୍କୁଟ ଏନ୍ତି ପିଇଥିଲି ଆଉ।
ଆଛା
ତୁ କଣ ଖାଇଛୁ?
ମୁଁ ଭାତ ଖାଇସାରିଲିଣି ଗାଧେଇକି
ଓହୋ ଜଲଦି ଖାଇଦଉ ତାହେଲେ ଆଉ ନାହିଁ।
ହଁ ଆମର ଏପଟେ ଜଲଦି
ଆଉ ତମର ସିଆଡେ ଜାଗର କେମତି ହୁଏ କିଲୋ?
ଆମର ଆଡେ ତମ ସିଆଡେ ଜାଗର ଟା କେମିତି କରାଯାଏ?
ଆମର ତ ଏଇଠି ଅଛି ମନ୍ଦିର ଶିବ ମନ୍ଦିର ସେଇଠି ଜାଗ।
ହୁଁ ହୁଁ
ଆମର ଏପଟେ ଶିବ ମନ୍ଦିର ଅଛି, ଏଇଠି ଆମେ ସେମିତି ଜାଗର ହୁଏ ଆଉ ଏଠି ମାନେ ଆମର ଏପଟେ ଅଛି, ଶିବ ମନ୍ଦିର ଅଛି, ଜଗନ୍ନାଥ ମନ୍ଦିର ଅଛି, ପାର୍ବତୀ ମନ୍ଦିର ଅଛି, ଏମିତି ସବୁ ମନ୍ଦିର ଗୁରା ଅଛି ସେଠି ସବୁ ହୁଏ ମାନେ ଜାଗର ଆମର ଯୋଉଦିନ। ର ମାନେ ଯୋଉ ଆରମ୍ଭ ହବ ତା ପୂର୍ବ ଦିନ ଆମର ସବୁ ମନ୍ଦିର ଧୁଆ ବୃସବଙ୍କୁ ମାନେ ଧୋଇକି ସଫା କରିକି ସେତି ସବୁ ସଜା ସଫା କରିକି ତାକୁ ଇଏ କରିଦେଇକି ତାଙ୍କୁ ସଜା କରନ୍ତି ମାନେ ନୂଆ ଯଦି କଲର କରିବା କଥା କରିବେ ନହେଲେ ଯୋଉ କାଗଜ ପତକା ଦେଖିନୁ ଯୋଉ ଡିଜାଇନ କରନାହାନ୍ତି।
ହଁ ହଁ
ସେଇରେ ଆଣିକି ସବୁ ତା ସାଇଡରେ ଲଗେଇବେ ନହେଲେ ଆଉ ଯୋଉ ଝାଲେରି ଆସୁନି ଯେମତି ସେଇରେ ବି ଆଣି ଲଗେଇ ଲଗେଇକି ସଜାସଜି କରନ୍ତି ତାପରେ ଲିଚୁ ଲାଇଟ ଲଗାନ୍ତି ତାପରେ ମାନେ ଫୁଲ ଫୁଲ ଆଣିକି ଗେଟ ଆଗରେ ଲଗାନ୍ତି ମାନେ ସେ ଯୋଉ ମାଳ କରନ୍ତିନି ସେମତି ଆଣିକି ଲଗାନ୍ତି ତାପରେ ଯୋଉ ଉପରକୁ ଚଢିବା ପାଇଁ ଗୋଟେ ସିଢି ଟେ ରଖିଥାନ୍ତି। ତାର ଯୋଉ ପୁରା ଯୋଉ ମାନେ ଯେତିକି ମନ୍ଦିର ଆଗରେ ଯେତିକି ଜଣ ବସିବେ। ସେଇଟାକୁ ସବୁ ଝାଡୁ କରିକି ପୁରା ସଫାସଫି ହେଇକି ଥିବ ମାନେ ସମସ୍ତେ ଆସିଲେ ଏଇଠି ଯେମତି ବସିବେ ତାପରେ ଏମତି ସବୁ ହୁଏ ମାନେ ଏଇଠି ଯିଏ ପୂଜା କରନ୍ତି ସିଏ ଆମ ମାମୁଁ ହେବେ ଯେ ସେ ମତେ ସବୁବେଳେ କୁହନ୍ତି କହିବେ ସବୁ ମାଳ କରିବା। ତ ଦାୟିତ୍ୱ ସବୁ ଆଣି ଫୁଲ ଫୁଲ ଆଣିକି ଦବୁ ମୁରୁଜ ଫୁରୁଜ ପକେଇବୁ ଗଲେ ମୁଁ ମୂର୍ଜ ଯଦି ପକେଇ ଦିଅନ୍ତି ମୁଁ ମୁୂର୍ଜ ପକେଇ ଦିଅନ୍ତି କିନ୍ତୁ ସେଠି କଣ ଗଲେ ଜାଗା ନାହିଁ ମନ୍ଦିର ଭିତରେ ଯଦି ମୁଁ ମୂର୍ଜ ପକେଇବି ତାହେଲେ ଯୋଉ ପୁଷ୍ପାଞ୍ଜଳି ଦେଲାବେେଳ ସେଠି ଯୋଉ ଯାଇକି। ଲୋକ ଠିଆହେବେ ନା ସେଠି ସବୁ ମୁର୍ଜ ଟା ଆଉ କଣ ପକେଇଲେ ଲୋକମାନେ ଠିଆ ହେଇ ପାରିବେ କି ସେ ଆଉ ସେଠି ଠିଆ ହେଇପାରିବେନି ଆଉ ବାହାରେ ଯଦି ଆମର ପାହାଚ ତଳକୁ ଗୋଟେ ଜାଗା ଟା ଅଛି ସେଠି ମାନେ ଲୋକମାନେ ବସିବେ ଆଉ ଗୋଟେ ଅଛି ଯେ ମାନେ ଟିକେ ଜାଗା ଟା ମାନେ ଯଦି ତମେ ପାହାଚ କତିରେ ଅଧା ମୂର୍ଜ ପକେଇବ ତାହେଲେ ରହିବ। କିନ୍ତୁ ଏଇଟା ଅଧା ମୂର୍ଜ୍ ଯଦି ପକେଇବୁ ତାହେଲେ ଯୋଉ କୀର୍ତ୍ତନଆ ମାନେ ଯୋଉ ପୂଜା ସରିଲା ପରେ ମହାଦୀପ ଧରି ଯୋଉ ବୁଲନ୍ତିନି। ସେମିତି ଆ ବୁଲି ପାରିବେନି ମାନେ ସେଟା ଯୋଉ ମୂର୍ଜ ପକେଇ ଦେଲେ ସେମାନେ ଆଉ ଏପଟେ କେମତି ଚାଲିକି ଯିବେ ସେଇଟା ସେମିତି ଇ ହବନି ତାପରେ ସେଇଥିପାଇଁ ମୁଁ ଆଉ ମାମୁଁଙ୍କୁ ମନା କରିଦିଏ କହିବି ମାମୁଁ ନାଇଁ ଏମିତି ହବନି ମୁଁ ଠାକୁରଙ୍କ ପାଇଁ ନହେଲେ ମାଳ ଆଉ ଫୁଲ ଫୁଲ ସବୁ ଯୋଗାଡ କରିଦେବି ଆଉ ସେ କିବ ହଉ ତାଲେ ଆଉ ତା ଏମିତି ସବୁ ଯାଇକି ମୁଁ ସଫାସଫି କରିଦିବ ମାନେ ଓଳା ଓଳି କରିଦିଏ ସେଠି ଯୋଉ ବସନ୍ତି ସବୁ ସେ ବୃଷବଙ୍କୁ ଯାଇକି ସବୁ ସ ସୁଫି କରିକି ଇଏ ସେଠି ଆମ୍ବ ଡାଳ ହେରିକା ଗେଣ୍ଡୁମାଳ ଏମିତି ସବୁ ଲଗେଇକି ଇଏ କରୁଛନ୍ତି ଠାକୁରଙ୍କ ପାଇଁ ମୁଁ ଦୁଦୁରା ଫୁଲ ଅରଖ ଫୁଲ ବେଲପତ୍ର ଏମିତି ସବୁ ନେଇକି ଯାଏ ଆଉ ସେଇଠି ମାନେ ଯଦି କିଏ କହି କରିଥିବ ମାନେ ମାନସିକ କି କଣ ଅଭିଯେକ କରିବା ପାଇଁ ସେ ଶହେ ଆଠ ବେଲପତ୍ର ଆଣିକି ସେଠି ସବୁ ପୂଜା କରନ୍ତି ଆମେ ଏମତି ସବୁ ଏମିତି ହେଇ ସାରିଲା ପରେ ଦିନ ଟାଙ୍କ ଏମତି ସଦ ସରିଲା ପରେ ରାତି ସିଲଲା ପରେ ଯେତେବେଳେ ଆରମ୍ଭ ହବ ସେତେବେଳୁ ସମସ୍ତେ ଯୋଉ ଯିବେ ହୁଁ ମାନେ ଯୋଉ ମାମୁଁ ତ ତାଙ୍କର ଆଗରୁ ଥିବେ ତାଙ୍କ ଭିତରେ ଆମେ ମାନେ ସମସ୍ତେ ଯେତିକି ସବୁ ପୂଜା କରୁଥେ ସମସ୍ତେ ଶାଢୀ କିଏ ଲେହେଙ୍ଗା କିଏ ଏମିତି ସବୁ ପିନ୍ଧିକି ଆସିକି ସବୁ ସଜବାଜ ହେଇକି ଯିବେ ଧୂପ ଜଳବା ପାଇଁ ଥାଳିରେ ଭୋଗ ନେଇକି ଯାଇଥିବେ ସେଠି ସବୁ ଭୋଗ ଭୋଗ ରଖିଦେଇକି କାହିଁକିନା ଭୋଗ ତ ସାଙ୍ଗେ ସାଙ୍ଗେ ପୂଜା ହେଇପାରିବନି କାହିଁକି ଏନା ବହୁତ ଲୋକ ଭିଡ ଥିବେ ଯଦି ପୂଜା ହୁଏନି ଯୋଉମାନେ ଜଲଦି ପୂଜା ହୁଏନି ସେଥିପାଇଁ ସେ ଖାଲି କୁହନ୍ତି ତମେ ଦୀପ ଟା ଲଗେଇ ଦେଇେଇକି ନେଇଯାଅ ପୂଜା ଥାଳି ଟା ରଖିଦେଇ ତ ପୂଜା କରିବୁ। ପଛରେ ପୂଜା କରକି ଦବୁ ଆଉ ଆମେ ସେମିତି ଯାଇକି ଦୀପଟା ଆଣୁଆରି ତାପରେ ଦୀପ ଆଣିକି ଏଇଠି ବାହାରେ ରଖିକି ସେଠି ଦୀପ ତଳେ ଚାଉଳ ଦେଇକି ସେଠି ଫୁଲ ଦେଇକି ଦୀପ ଜାଳୁ ତାପରେ ଏଇଠି ମାନେ ଆମେ ଆଣିଥାଉ କାଳେ ସଳିତା କି ଅଣଥ କାଳେ ଯଦି ଦୀପକାାଳ କେମତି ଲିପିଯିବ କି କଣ ମାନେ ଲିଭିବନି ତ ମାନେ ଯଦି କଣ କମି କମା ଇଏ ହେଇଯିବ ମାନେ ତାକୁ ବାଜେଇ ଦବୁ ବୋଲି ତାପରେ ଲାଷ୍ଟରେ ଯେତେବେଳେ ପୂଜା ସରିବ ଯେତେବେଳେ ତାର ତାରିଖ ମାନେ ଟାଇ ଇ ହେଇଥିବ ସେତେବେଳେ ହୁଁ ଯୋଉ ବ୍ରାହ୍ମଣ ଯିଏ ସିଏ ତାଙ୍କ ମହାଜୀ ଧରିକି ବାହାରକୁ ଆସନ୍ତି ବାହାରକୁ ଆସାରିଲା ପରେ ଯୋଉ ମାନେ ସମସ୍ତଙ୍କର ସେ ଘିଅ ମାନେ ଟିକେ ଟିକେ ନେଇକି ସେ ମହାଦୀପ ଟାକୁ ଭରନ୍ତି ତାକୁ ଭରି ସାରିଲା ପରେ ପୁଣି ମନ୍ଦିର ଭିତରୁ ନିଅନ୍ତି। ତାକୁ ମାନେ ଲଗେଇକି ଆଣନ୍ତି ତାପରେ ମନ୍ଦିର ଚାରି କୋରେ ସାତ ଥର ନାଖେ ବୁଲନ୍ତି ତା ସାଙ୍ଗରେ ଆମେ ମାନେ ସେଇଠି କୀର୍ତ୍ତନ ହେଇକି ବୁଲନ୍ତି ଆମେ ବି ତାଙ୍କ ସାଙ୍ଗରେ ଚାରି ଥର ନାଖେ ବୁଲନ୍ତି ସେ ଚନ୍ଦ୍ରା ଶୁଣି ବି ଯାଆନ୍ତି ଆଗେ ନେଇକିନା କଣ ତାପରେ ସେ ଟୁ ଆସିଲା ପରେ ଚାରିଥର ସାତଥର ନେ ବୁଲନ୍ତିି ଏମତି ବୁଲି ସାଇିଲା ପରେ ଆମେ ଆମେ ବି ତାଙ୍କ ସାଙ୍ଗରେ ବୁଲୁ ବୁଲି ସାରିଲା ପରେ ସେ ସବୁ ଏମତି ମହାଦୀପ ନେଇକି ଉପରକୁ ଯାଇକି ଚଢିକି ସବୁ ପୁରା ମୁଣ୍ଡି ଉପରିକିନା ସେଇଠି ଆମର ମାନେ ଗୋଟେ ସାପଙ୍କର ମୂର୍ତ୍ତି ଭଳିଆ ତିଆରି କରୁଛନ୍ତି ତାଙ୍କ ମୁଣ୍ଡ ଉପ ନେଇକି ସବୁବେଳେ ରଖନି ତାପରେ ଏଇଠି ତାଙ୍କର ସରିଲା ପରେ ଯୋଉ ପୁଷ୍ପାଞ୍ଜଳି ଦେଇଦବାକି ତାପରେ ତ ପୁଷ୍ପାଞ୍ଜଳି ଦେଇ ସାରିଲା ପରେ ସେ ଯୋଉ ମହାଦୀପ ନେଇକି ଇଏ କରିବ ତାରେ ସବୁ କ ସାରିଲା ପରେ ସେଇଠି ସବୁ ଭୋଜି ଭାତ କରିବାର ଗୋଟେ ଭୋଜି ଭାତ କରିଥାନ୍ତି ମାନ ପ୍ରସାଦ ସମସ୍ତେ ପାଇ ବୋଲି କରିଥାନ୍ତି ସେଠି ସମସ୍ତେ ପୁଷ୍ପାଞ୍ଜଳି ଦେଇ ସାରିଲା ପରେ ସ ଆଳତି ଫାଳ ନେଇ ସାରିଲା ପରେ ସବୁ ଧୋଇ ଧୁଆ ହେଇକି ଯାଇକି ଯୋଉ କରନ୍ତି ଇଏ ଆଉ ମାନେ ପ୍ରସାଦ ପାଇକି ଘରକୁ ଆସନ୍ତି ଆଉ।
ଆଛା
ଏମିତି ହୁଏ ଆଉ ମାନେ ଭଲରେ ହୁଏ ଟିକେ ଆଉ
ଆଛା ତମ ଆଡେ ତାହାଲେ ଏମିତି ହୁଏ।
ହଁ ତମ ଆଡେ ତାହେଲେ କେମତି ହୁଏ?
ଆମ ଆଡ଼େ ବି ସବୁ ଯେମିତି କହିଲୁ ଆମର ପ୍ରଥମେ ଜାଗର ବଳେ ମନ୍ଦିରକୁ ନୂଆ ଭାବରେ ରଙ୍ଗ ଦିଆଯାଏ ଆମର ବାହାରେ ଜଣେ ବଡ ବୃଷଭ ଅଛନ୍ତି ତାପରେ ବୃ ଉତ୍ସବଙ୍କୁ ସଫା କରାଯାଏ ମାନେ ଧୁଆଧୁଇ କରାଯାଏ ମନ୍ଦିର ବୋ ଭଲ ଭାବରେ ପରିଷ୍କାର ଭାବରେ ଦିନରେ ଜାଗର ଦିନ ଧୁଆ ଧୁଇ କରାଯାଏ ତାପରେ ଏଠୁ ଜାଗର ଦିନ ତ ବହୁତ ମାନେ ମନ୍ଦିର ଭିଡ଼ ଥିବ ସକାଳୁ ସମସ୍ତେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଯାଆନ୍ତି ତାପରେ ଭୋଗରାଗ ସବୁ ଲଗାନ୍ତି ତାପରେ ସେଠୁ ମି ଆମର ବହୁତ ମାନେ ଲିଚୁ ଲାଇଟ ରେ ସଜା ଯାଇଥାଏ ତାପରେ ବୃଷଭ ଚାରିପଟ ବି ଲିଚୁ ଲାଇଟ ରେ ସବୁ ସଜା ଯାଇଥାଏ ତାପରେ ମୁରୁଜ ହୁଏ ଝୋଟି ରଙ୍ଗୋଲି ସବୁ ପଡିକି ମନ୍ଦିର ମାନେ ଯେ ମାନେ ଚାରିପଟଙ୍କ ହେଇଥାଏ ଯେମତି ସୁନ୍ଦର ଦେଖାଯିବ ମ ମନ୍ଦିର ତାପରେ ଏଠୁ ସନ୍ଧ୍ୟା ଯେତେବେଳେ ହୁଏ ସନ୍ଧ୍ୟା ବେଳେ ସମସ୍ତେ ସେିନ ତ ଉପବାସ ଥିବ ସେଥିପାଇଁ ଆମର ମନ୍ଦିରରେ ଭୋଜି ହେଇଥାଏ ସେତେବେଳେ ଆମର ସବୁ ସ୍ତ୍ରୀ ଲୋକମାନୋନେ ଦୀପ ଆଉ ଛୋଟ ଛୁଆ ମାନେ ଯୋଉମାନେ ବି ସବୁମାନୋନେ ଉଜାଗର ଥାନ୍ତି ସେଇମାନେ ମନ୍ଦିରରେ ମାନେ ଯୋଉ ଦୀପ ଜାଳନ୍ତି ତ ସମସ୍ତେ ଆଉ ଯଉମାନେ ମାଂସିକ ରଖିଥାନ୍ତି କି ମାନେ ଯୋଉ ରୁଦ୍ରାଭିଷେକ ପାଇଁ କରିଥାନ୍ତି ସେଇମାନେ ବି ମାନେ ମନ୍ଦିରରେ ରୁଦ୍ରାଭିଷେକ ସେଦିନ କରନ୍ତି ଆଉ ମାନେ ଭୋଜି ଭାତ ବି ମାନେ ଦିଅନ୍ତି ସେଇଦିନ ମନ୍ଦିରରେ ଯୋଉ ମଙ୍କର ମାନସିକ ଥାଏ ତାପରେ ସେଠୁ ଛୋଟ ଛୁଆଙ୍କର ମାନେ ଯୋଉ ହୁଏ ରୋଗ ହୁଏ କି ଦେହ ଖରାପ ହୁଏ ତାଙ୍କ ଘର ଲୋକ ସବୁ ଚାଚିଥିବେ ଫୁଲ ଛତ୍ରୀ ଗୋଟେ ଅଛି ମାନେ ଛୁଆଙ୍କ ଦେହ ଖରାପ ହଉଥିଲେ ସେଇଟା ଠାକୁରଙ୍କୁ ଯାଚିଲେ ଯଦି ଛୁଆଙ୍କ ଦେହ ଖରାପ ଭଲ ହେଇଯାଏ ତାହେଲେ ଚଢ଼ାନ୍ତି ଠାକୁରଙ୍କ ପାଖରେ ଫୁଲ ଛତ୍ରୀ ତାପରେ ରାତିରେ ସବୁ ଆସନ୍ତି ମନ୍ଦିର ପାଖରେ ନୂଆ ପୋଷାକ ପିନ୍ଧିକି ସବୁ ମନ୍ଦିର ପାଖରେ ଦୀପ ଜାଳିକି ବସନ୍ତି ଠାକୁରଙ୍କୁ ଧ୍ୟାନ କରିକି ତାପରେ ଦୀପ ତଳେ ଚାଉଳ ଆଉ ଫୁଲ ରଖାଯାଏ ତାପରେ ସେଠୁ ଦୀପ ଜଳାଯାଏ ମନ୍ଦିର ଉପରେ କିଛି ଜଣ ମାନେ ମନ୍ଦିର ଭିତରେ ବସନ୍ତି ଆଉ ମନ୍ଦିର ବାହାରେ ଯୋଉ ବୃଷଭ ଅଛନ୍ତି ବୃଷଭଙ୍କ ତଳେ କେତେ ଜଣ ବସନ୍ତି ତାପରେ ସେଠୁ ବହୁତ ଭଲ ସେ ମାନେ ଦୀପ ଜଳା ଯେ ସେତେବେଳେ ହୁଏ ତାପରେ ସେଠୁ ସମୟ ଯେତେବେଳେ ହୁଏ ମହାଦୀପ ଉଠେଇବାର ସେତେବେଳେ ମାନେ ମହାଦୀପ ପାଇଁ ସମସ୍ତ ଲୋକ ମାନେ ଯୋଉମାନେ ବସିଥିବେ ସମସ୍ତଙ୍କ ପାଖରୁ ଘିଅ ନିଆଯାଏ ମହାଦୀପରେ ଦବା ପାଇଁ ସବୁଠୁ ସେଟା ଗୋଟେ ବହୁତ ବଡ ଦୀପଟା ଆମର ତାପରେ ସମସ୍ତଙ୍କ ପାଖରୁ ଘିଅ ନିଆଯାଇକି ମହାଦୀପରେ ଦିଆଯାଏ ତାପରେ ମହାଦୀପ କୁ ଧରିକି ପ୍ରଥମେ ସାତଭେରା ମନ୍ଦିର ଚାରିପଟ ବୁଲା ଯାଏ କୀର୍ତ୍ତନ ବି ମାନେ ଲଗାତାର ହଉଥାଏ ଆଉ ଲୋକମାନେ ବି ତାଙ୍କ ସହିତ ମହାଦୀପ ଚାରିପଟ ମାନେ ମହାଦୀପ ଦୀପ କୁ ଯିଏ ଧରିଥାନ୍ତି ତାଙ୍କ ସହିତ କୀର୍ତ୍ତନ ହେଇକି ସବୁ ଲୋକ ବି ଚାରିପଟଙ୍କ ସାତ ଭେହେରା ବୁଲନ୍ତି ତାପରେ ଆଗୁଆ ମାନେ ସବୁ ସିଢି ଫିଡି ବନ୍ଧା ହେଇଥାଏ ଉପରକୁ ଚଢିବା ପାଇଁ ମାନେ ମନ୍ଦିର ଉପରକୁ ତାପରେ ଏଠୁଉଛି ପୂଜାରୀ ସେ ସିଏ ମହାଦୀପ ଧରିକି ମନ୍ଦିର ଉପରେ ନେଇକି ରଖିଥାନ୍ତି ତ ଆମର ଏମିତି ମାନେ ଅଛି କି ମହାଦୀପ ଆମର ରଖି ଦେଇେଇଥିବ ତା ପରଦିନ ସକାଳତେ ବି ମହାଦୀପ ଆମର ଜଳୁଥିବ ଏଟା ଠାକୁରଙ୍କର ଗୋଟେ ଚମତ୍କାର ତାପରେ ସେଠୁ ମହାଦୀପ ଉଠି ସା ସରିଲା ପରେ ଭୋଜିର ବି ଆୟୋଜନ ହେଇଥିବ ଖାଇବା ପିଇବାର ମାନେ ଅରୁଆ ଭାତ ଡାଲମା ଖଟା ମିକ୍ସଚର ତରକାରୀ ଖୀରି ଏମିତି ମାନେ ସବୁ ଲୋକ ଉଜାଗର ଥିବେ ନା ତ ତାଙ୍କ ସେଇ ମାନେ ସେଇଠି ଭୋଜି ଖାଇ ମାନେ ଭାତ ଖାଇକି ନିଜର ଉପବାସ ବ୍ରତ ଭାଙ୍ଗନ୍ତି ତାପରେ ଆମର ଏମିତି ସବୁ ବହୁତ ଧୁମଧାମ ରେ ପାଳନ କରାଯାଏ ତାପରେ ଏଠୁ ମହାଦୀପ ଉଠି ସାରିଲା ପରେ ସମସ୍ତେ ଯାଇକି ଭୋଜି ଖାଆନ୍ତି ଆଉ ଆମର ଭଜନ ସନ୍ଧ୍ୟା ବି ସେଇଠି ହୁଏ ମାନେ ଲୋକମାନେ ଯୋଉମାନୋନ ବସିଥିବେ ତାଙ୍କ ମନ ମନୋରଞ୍ଜନ ପାଇଁ ଭଜନ ସନ୍ଧ୍ୟା ବି ଆମର ସବୁ ହୁଏ ଦି ଦଳ ଅନେକ ଆସନ୍ତି ଭଜନ ସନ୍ଧ୍ୟା କରିବା ପାଇଁ ଯୋଉ ଦଳ ଫାଷ୍ଟ ହୁଅନ୍ତି ତାଙ୍କୁ ପୁରସ୍କାର ବି ବିତରଣ କରାଯାଏ ଆଉ ଏଇଭଳିଆ ଅଭାବରେ ଆମର ସବୁ ଏପଟେ ପାଳନ କରାଯାଏ ଆଉ।
ହୁଁ ହୁଁ ଏମିତି ସବୁ ପାଳନ କରାଯାଏ।
ହଁ ତୁ କେବେ ସମୟ ପାଇଲେ ଆମ ଆଡେ ଆସିବୁ ଆମ ଗାଁ ଆଡେ। ହଉ ତାହେଲେ ସାଙ୍ଗ ତମ କଥା ଶୁଣିବି ବହୁତ ଭଲ ଲାଗିଲା ତମ ବିଷୟରେ ବି କିଛି ଜାଣିବାକୁ ମିଳିଲା ତମ ଗାଁ ବିଷୟରେ ଆଉ ଏଥର ମୁଁ ତାହେଲେ ରଖୁଛି।
ହଁ ହଁ